ହାଲୋ।
ହଁ ଆପଣଙ୍କ ଭଏସ, ହଁ ବୁଢିଟେ ହେଇଥରେ ମା।
ହଁ ହଁ, ଆଉ ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି ଆଉ। ଆପଣ ଭଲ ଅଛନ୍ତି କି ନାଇଁ?
ଗୋଟେ ଛୁଆକୁ ଶୁଆଉଥିଲି ଏଇାଖା, ଭାବିଲି ଶୁଆଉ ଶୁଆଉ। ଗପିଦେବି ଟିକେ ଆଉ।
ହଁ ଆଉ ଆପଣଙ୍କ ସ୍ଵାମୀ ଆସିନାହାନ୍ତି କାମରୁ, ନା ଆସି ସାରିଲେଣି?
ହଁ ଆସିସାରିଲେଣି। ସିଏ ଏବେ ଆଉ ଗୋଟେ ରୁମରେ ଶୋଇଛନ୍ତି ତ। ଆଉ ମୁଁ ଆଜି ଅଲଗା ଶୋଇପଡ଼ିଥିଲି। ଅଲଗା ଶୋଇଥିଲି ବୋଲି ମୋ ଛୁଆଟା ତିନି ବର୍ଷର। ଝିଅଟେ - ଛୋଟ ଛୁଆ ଟାକୁ। ସୁଆଉଥିଲି ସେ ଟିକେ ସମୟ ଲଗାଉଛି ଶୋଇବା ପାଇଁ କି ଛୋଟ ଛୁଆଙ୍କ କଥା ତ ଆପଣ ଜାଣିଥିବେ। ତ କେତେ ରୋଲ କରନ୍ତି। ନ୍ତି। କାନ୍ଦିବେ ବୋବେଇବେ ଉଠିବେ ନାଚିବେ ଖେଳିବେ ବାନ୍ତି କରିବେ ଆଉ ତା। ଇଏସ ଇଏସ କିଛି ବି କରିବେ। ତ ସେଥିପାଇଁ କି ସାଙ୍କ ତା କାମ କରୁ କରୁ। ମୁଁ ମୋ ଜୀବନକୁ ଅଧା ଭୁଲିଗଲିଣି। ତ ଏବେ ମତେ ସମୟ ମିଳିଲା ଟିକେ। ଟିକେ ଫୋନ୍ ଭାବିଲି ତମକୁ ଫୋନରେ ଟିକେ କଥା ହେଇଯିବି ଆଉ।
ହଁ ଭଲ ହେଲା କଥା ହେଇକି କୁ ମାନେ କଲ। କରିଛନ୍ତି ବୋଲି ମାନେ ଖୁସି ବି ଲାଗୁଛି ତ ଆଜିକାଲି ତ ଛୁଆ ପିଲାର ସଂସାର। ଆଉ ଛୁଆ ପିଲା ଆମ ଘର ସଂସାର ଘର ସମ୍ଭାଳୁ ସମ୍ଭାଳୁ ଛୁଆ କଥା। ସମ୍ଭାଳୁ ସମ୍ଭାଳୁ ଆଉ ନିଜ କଥା ବି ମନେ ପଡ଼େନି ଆଉ କଣ କାହା କଥା କହିବ। ଆଉ ସେଇଟା ସେଥିପାଇଁକା କଲ କରିଛନ୍ତି ଏତେ ମୂଲ୍ୟ ମାନେ। ମତେ ଆପଣଙ୍କର ବିଜି ସେଡୁଲ ଭିତରୁ ଆପଣ। ସମୟ କାଢ଼ୀକି ମତେ କଲ୍ କରିଛନ୍ତି ସେଇଟା ସବୁଠୁ ଖୁସିର ବିଷୟ ସେଥିପାଇଁ ଆପଣ। ଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ ଆଉ। ହଉଛି ଛୁଆର ନାଁ କଣ ଆପଣଙ୍କର ଝିଅର।
ମୋ ଛୁଆର ନାଁ ସେଇ ଏଇ ଅନନାମିକା।
ଆଚ୍ଛା ଅନାମିକା ଟାଇଟିଲ କଣ?
ଅନାମିକା ନାୟକ୍।
ନାୟକ ନା ପଟ୍ଟନାୟକ।
ହଁ ପଟ୍ଟନାୟକ କି ନାୟକ ମୁଁ ମନେ ପଡୁନି ମୁଁ ଭାବୁଛି। ମାନେ ଆ ଏବେ ଛୁଆର ଆମେ ନା ଟା ଦେଇଛୁ ଯୋଉ। ଏଇଟା ବାପାର ଟାଇଟେଲରେ ରଖିବୁ କି ମାଆର ଟାଇଟେଲରେ ରଖିବୁ ଜାଣିପାରୁନୁ। କିନ୍ତୁ ବାପାର ଡାଇଲଗ ହଉଛି ନାୟକ।
ହଁ
ମାର ଟାଇଟେଲଟି ହେଉଛି ପଟ୍ଟନାୟକ।
ଆଚ୍ଛା।
ତ ସେଥିପାଇଁ ନାୟକ ଆଉ ପଟ୍ଟନାୟକ ଭିତରେ ମୁଁ ଟିକେ କନଫ୍ୟୁଜ ହେଇଯାଉଛି ମୁଁ କୋଉଟା କହିବି।
ଯେତେ ଯାହା ହେଲେ ବି ବାପାର ହିଁ ରଖିବାକୁ ପଡ଼ିବ। ଆଉ ଯେତେ ଝିଅ ମା ଛୁଆ ଛୁଆ ମାନେ ମା ଛୁଆକୁ ସମ୍ଭାଳିି କି ଛୁଆ ଜନ୍ମ କରିବ ନଅମାସ ତାକୁ ପେଟ ଭିତରେ ରଖିକି ଯାହାବି କରିଲେ ମଧ୍ୟ ମଧ୍ୟ ଛୁଆ ବାପା ନାଁରେ ହିଁ ଛୁଆ ପରିଚିତ ସେ ମା। ତାକୁ ପଛେ ଛୁ ମାନେ ଖୁଆଇ ପିଆଇ ବଡ଼ ମଣିଷ କରୁ ବାପାର ରୋଲ ଥାଏ ସତ ବାପା କିନ୍ତୁ ମାନେ ମା ର ଜାଗା କେହି ନେଇପାରିବେନି ତ ମା ର ଟିକେ ମା ର ଟିକେ ଅ ଅସ୍ତିତ୍ଵ ଟା ଟିକେ ବେଶୀ ଗୋଟେ ଗୋଟେ ଛୁଆର ଭବିଷ୍ୟତ ଗଢ଼ିବାରେ ଛୁଆକୁ ଗଢ଼ି ତୋଳିବାରେ ସବୁ ରେ ମାନେ ମା ର ହାତ ଟିକେ ବେଶୀ ଥାଏ ମା ବିନା କିଛି ମାନେ ଏ ସବୁ କିଛି ପସିବୁଲ ନୁହଁ ତ ମା ମାନେ ସିଏ ଗୋଟେ ଗୋଟେ ନାରୀର ଅନେକ ରୂପ ଥାଏ। ଯେମିତି ଫାଷ୍ଟ ସିଏ ଗୋଟେ ଛୋଟ ଛୁଆ ହେଇଥାଏ ସେତେବେଳେ ସେ କାହାର ଗୋଟେ ଝିଅ। ହେଇଥାଏ କାହାର ଭଉଣୀ ହେଇଥାଏ ତ କା ଆସ୍ତେ ଆସ୍ତେ ସେ ବଡ଼ ହୁଏ ବଡ଼ ହେଇ। କି ତାପରେ ସେ ଯୋଉ ବୋହୂ ହୁଏ ମାନେ ଜଣଙ୍କର ସ୍ତ୍ରୀ ହୁଏ, ଶାଶୁ ଶଶୁରଙ୍କ ବୋହୂ ହୁଏ, କାହାର ଭାଉଜ ହୁଏ, ତ ଏଇଭଳି ଆ ତାପରେ ଆସ୍ତେ ଆସ୍ତେ ସେ ମାତୃତ୍ଵ ଲାଭ କରେ ତ ତାପରେ ସେ ମା ହ ମା ଏଇ ଲାଇଫଟା ଗୋଟେ ଅଲଗା ଲାଇଫ ଆଉ ମା ହେଇଗଲେ ପରେ ଗୋଟେ ସମସ୍ତେ ରେସ୍ପନ୍ସବିଲିଟି ଟିକେ ମାନେ ଯୋଉ ଗୋଟେ ଝିଅର ରେସ ବଢିଥାଏ ଆଉ ମା ହବାର ସମୟ ପର ସମୟ ଆଉ ମା ବା ପୂର୍ବ ସମୟ ଭିତରେ ବି ବହୁତ ଡିଫରେନ୍ସ ଥାଏ ଆଉ ଛୁଆ ପାଇଁ ନିଜର ନିଜର ଜୀବନ ନିଜର ଅଧା ଜୀବନକୁ ହିଁ ସେ ନଷ୍ଟ କରିଦେଇଥାଏ ଛୁଆ ପାଇଁ ସେ ନିଜ ନିଦକୁ ଉ ନିଦ ଯେତେ ଏତେ ଲାଗୁଥିଲେ ବି ଛୁଆ ନ ଶୋଇଲା ଯାଏ ଶୋଇପାରିବନି ଯା ନିଜ ନ ଖାଇଲେ ଛୁଆକୁ ନ ଖୁଆଇଲା ଯାଏ ନିଜେ ଖାଏନି ତାପରେ ଛୁଆ ର ଉପରେ ସବୁ ଟିକେ ଆଜି ଛୁଆର ଦେହ ଖରାପ ହେଲା କଣ ହେଲା ରାତି ରାତି ଛୁଆ ପାଖରେ ଅନେଇକି ବସେ ଛୁଆର ଟିକେ କିଏ କଣ ହେଇଗଲେ ମା ର ଛାତିରେ ପଥର ପଡିଗଲା ଭଳିଆ ଲାଗେ ଏଇ ସବୁ ଆଜି ମା ର ମାନେ ଅନେକ ରୂପ ଅଛି ତ ମା ଆଜିିକାଲି ଏବେ ତ ଦୁନିଆ ଯେମିତି ହେଲାଣି ମାନେ କଣ ଆଉ କହିବି ଆଉ ଛୁଆ ମା ତ ବ ବଢେଇ ବଢେଇକି ମାନେ ଛୋଟ ରୁ ଏତେ ବଡ ଖୁଆଇ ପିଆଇକି ବଢେଇକି ଏତେ ବଡ ମଣିଷ କରିବ ମା କୁ ମା ହିଁ ପାଠ ପଢେଇବ କାରଣ ଗୋଟେ ଛୁଆର ପ୍ରଥମ ଗୁରୁ ହଉଛନ୍ତି ମା ତ ମା ପାଠ ପଢିବ କିନ୍ତୁ ମା କୁ ସେଇ ଛୁଆ ବଡ ହେଲେ ଆସ୍ତେ ଆସ୍ତେ ମା କୁ ପଚାରନ୍ତିନି ଘର ଲୋକଙ୍କ ଠାରୁ ଟିକେ ଦୂରତା ମେଣ୍ଟେନ କରନ୍ତି ସାଙ୍ଗସାଥି ମାନଙ୍କ ପାଇଁ ପାଗଳ ହେଇଯାନ୍ତି ନିଜର ଲାଇଫ କୁ ବର୍ବାଦ କରିଦିଅନ୍ତି ତ ଛୁଆ ମାନଙ୍କ ମାନେ ତାଉ ସେ ଏମିତି ହେଇଯାଏ ଯେ ଯୋଉ ପିଲା ଯୋଉ ପିଲା ଆଗରୁ ମାନେ ବାପା ମାଙ୍କ ବିନା କିଛି ବି ହଉନଥିଲା ତାପରେ ସେ ବାପା ମାଙ୍କ ସହିତ ବାପା ମାଙ୍କ ସହିତ କଥା। କଥା ହେବାକୁ ଟାଇମ ହିଁ ମିଳେନି ସେଇ ଛୁଆକୁ ସେଇ ଛୁଆ ଅନ୍ୟମାନଙ୍କ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାରେ ପାଗଳ ହେଇଯାଏ ଯ କିି ସେଇ ପିଲା ସାମ୍ନା ବାଲା ନିଜକୁ ନ ପଚାରୁ ମାନେ ସେଇ ଛୁଆକୁ ନ ପଚାରୁ କିନ୍ତୁ ଛୁଆ
ଆପଣ ଟିକେ ସେତିକି କୁହନ୍ତୁ ଆପଣ ସେମିତି କହିଛନ୍ତି। ଆମର ଯୋଉ ଗୋଟେ ରେସିଓ ଥାଏ ମନେ ପଡୁଛି ସେ ରେସିଓଟା ହ୍ୟାମ୍ପର୍ ହେଇଯିବ ଆଉ ସେଥିରେ ଆପଣ ଟିକେ ବୁଝିବାକୁ ଚେଷ୍ଟ ଚେଷ୍ଟା କରନ୍ତୁ ଆପଣ ଅନବରତ କାଳ ଗପିଚାଲିଲେ କଣ ଏମିତି ଚଳିବ କି। ଆପଣଙ୍କୁ ଦୁଇ ପାର୍ଶ୍ଵରୁ ବି ଚିନ୍ତା କରିବାକୁ ପଡ଼ିବ ନା। ବୁଝିପାରୁଛନ୍ତି ନା ମୁଁ କଣ କହୁଛି। ଆପଣଙ୍କ ମୋ ଭଏସ ଠିକ୍ ଠାକ୍ ଶୁଭୁଛି ନା ସ୍ଲୋ ଶୁଭୁଥିଲା।
ନାଇଁ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ତ ମୁଁ ବହୁତ କିଛି କହିଦେଲି। ତ ଏବେ ଆପଣ କୁହନ୍ତୁ ମାନେ ଆପଣ ଚୁପ୍ ଥିଲେ ବୋଲିକା ତ କଣ ସେତେବେଳେ କଣ ସୁବା ଯିବ କିନ୍ତୁ କହୁଛନ୍ତି ଯାହାବି ସବୁ କ୍ଲିୟର ହି ଶୁଣା ଯାଉଛି।
ଆ ଆଚ୍ଛା ଆଚ୍ଛା ମୁଁ ସେଇଆା କହୁଥିଲି ମୁଁ କହୁଥିଲି କି କଣ କହୁଥିଲି ମୁଁ ତ ଭୁଲିଗଲିଣି ଆଉ।
ହଁ ଆପଣ ସେମିତି ଭୁଲି ଯାଆନ୍ତୁ କିନ୍ତୁ ମୁଁ କିଛି କଥା ଭୁଲିନି ଯେତେବେଳେ ସିନୁ ମାନେ ମୁଁ ଏଇଟା ଏବେ ମାନେ ମାର୍କ କଲି ମାନେ ଯଦି ସିନୁ କୁ ତାକୁ ସି ଗୋଟେ କଥା ବି ଠିକ୍ ସେ କହିପାରେନି ତାର ଓଡିଆରେ ଏତେ ପ୍ରୋବ୍ଲେମ ବୋଲି ମୁଁ ବୁଝିପାରେ ନା। ଏଇଠି ତାଙ୍କ ସହିତ କଥା ହେଲା ବେଳେ ସିଏ ଭାଇ ଏମିତି ପାଗଳ ଭଳିଆ ମାନେ ସେ କିଛି କଥା କହିପାରେନି କିଛି ବୁଝିପାରେନି ମାନେ ତାକୁ ମୁଁ କହିବି ଭାଇ ତୁ ଚୁପ୍ ରହ ମୁଁ ମୋର କହି ଚାଲିଛି ମାନେ ଆଚୁଲି ଏଇଭଳିଆ ଅନଲିମିଟେଡ ମୁଁ ସିନୁ ସହିତ ଆପ୍ଲାଏ କରେ ତ
ନା ଏଇଟା ଏଇଟା ଆପଣ କରିବେ ସତ କିନ୍ତୁ ଏମିତି କଲେ ବି ପ୍ରୋବ୍ଲେମ ଟା ଏହିକି ଗୋଟେ ଯେଉଁ ରେସିଓ ଅଛି। ଆପଣ ଯଦି କଣ୍ଟିନ୍ୟୁ ଖାଲି ଆପଣ ଚାଲିବେ ତାହଲେ ଅନ୍ୟ ପାର୍ଶ୍ଵର ଲୋକର ମାନେ ସାଇଟ ରୁ ରିଜେକ୍ଟ ହେଇଯିବ। ତ ସେଇଟାକୁ ବି ଟିକେ ଧ୍ୟାନ ଦେବେ।
ସିନୁକୁ ସେଇଟା କହିବାକୁ ପଡିବ ବୁଝେଇବାକୁ ପଡିବ ସିଏ
ଛି କିନ୍ତୁ ସିନୁ ସେଟା ବୁଝିପାରିବ କି ନ ବୁଝି ପାରିବ ମୁଁ ସେଇଟା କହିପାରିବିନି ମୁଁ ତାକୁ କିନ୍ତୁ ଜଣେଇ ଦେଇଛି।
ତାର ଆକ୍ଚୁଲି ବ୍ରେନ ଟା ଟିକେ ତା ଘୁଟନା ରେ ଅଛି।
ହଁ ମୁଁ ତାକୁ ଏଇଟା ବୁଝେଇଥିଲି କି ସିଏ କଥା କ ସେ ବୁଝେଇ ପାରୁନାହାନ୍ତି କଣ ସେ କହିବାକୁ ଚାହୁଁନ୍ତି ସେ ମଝିରେ ମଝିରେ ଟିକେ ଥଙ୍ଗ ଥଙ୍ଗ ହେଇଯାଉ ଯାଉଛନ୍ତି।
ବାସ୍ ବାସ୍ ଠିକ କଥା।
ତ ମୁଁ ତାଙ୍କୁ କହିଥିଲି ଏଇ କଥାଟା କିନ୍ତୁ ମୁଁ କଣ ଶୁଣିବାକୁ ପାଇ ଥିଲି-ଇ ଏ କଣ ଗୋଟେ ଶୁଣିବାକୁ ପାଇଥିଲି। ହଁ ଆପଣଙ୍କର ଖୁବ ଜଲଦି ବାହାଘର ହବାକୁ ଯାଉଥିଲା ବୋଲି
ହଁ ଆକ୍ଚୁଆଲି ପୁଅ ଦେଖା ଚାଲିଛି ଯୋଉ ମାନେ ଜଣଙ୍କ ଜଣଙ୍କ ଘରୁ ପ୍ରସ୍ତାବ ଆସିଥିଲା ତ ସିଏ ପୁରା ହେବି ପଇସା ବାଲା ପୁରା ବହୁତ ରିଚ୍ ଦୁବାଇ ରେ ତାଙ୍କର ରୁହନ୍ତି। ତ ସବୁ ଠିକଠାକ୍ ଘର ପରିବାର ସବୁ ଭଲ ଥିଲା କିନ୍ତୁ ଛୁଆ କହିଲା କି ଯେ ମୁଁ ଏତେ ବାଟର କହିବି ତାଙ୍କ ତାଙ୍କ ଦୁବାଇରେ ହିଁ ପୁରା ରହିବାକୁ ପଡିଥାନ୍ତା ତ ସିଏ ଚାହିଁଲେ କି ଯେ ତାଙ୍କ ବାପା ମାଙ୍କ ଠାରୁ ମାନେ ନ ଦୂରେଇ ଯିବାକୁ ସେଥିପାଇଁ ସେ ପ୍ରସ୍ତାବ ରିଜେକ୍ଟ ହେଇଗଲା ନହଲେ ସବୁ ପୁରା ଟଙ୍କାରେ ପଇସାରେ ସୁନାରେ ଚାଲିଥାନ୍ତା ଯଦି ସେ ତାଙ୍କୁ ବାହାଇଥାନ୍ତା ସରି ମାନେ ମୁଁ ବାହା ହେଇଥାନ୍ତି ଯଦି।
ଓ-ହୋ ଏମିତି କଥା ତାହଲେ। ହଁ ଆଉ ସବୁ ଆଡୁ ବି ଚିନ୍ତା କରିବାକୁ ପଡିବ ଖାଲି ପଇସା ହିଁ ତ ସର୍ବସ୍ୱ ନୁହଁ ନା। ଘର ବାପା ମାଆ ଯିଏ ଏତେ ଛୋଟ ଛୋଟ ବେଳୁ ବଡ଼ କରିଛନ୍ତି ଏତେ ଦୁଃଖ କଷ୍ଟର ସମ୍ମୁଖୀନ କରିକି ତାଙ୍କ କଥା ବି ତ ଆମକୁ ଚିନ୍ତା କରିବାକୁ ପଡିବ ଏମିତି କି- କି ଥୋଡ଼ି ନା ଗୋଟେ ବାହାଘର ପାଇଁ ଟଙ୍କା ପଇସା ଦେବା ପାଇଁ ଆମେ ସବୁ କିଛି ଛାଡିଦ ବା ଏମିତି ତ ହେଇପାରିବନି ବାପା ମାଙ୍କର ତ ଆମେ ଯେତିକି ଯେହେତୁ ଗୋଟିଏ ଝିଅ। ତ ବାପା ମାଙ୍କର ଧ୍ୟାନ ରଖିବା ବି ତ ତମର ହିଁ ପ୍ରଥମ ଧର୍ମ କର ର୍ତ୍ତବ୍ୟ ସବୁ କିିଛି ଦାୟିତ୍ଵ ବି ତ ଏବେ ବାପା ମା ବୁଢା ହେଲେଣି ବୁଢା ବୁଢୀ ହୋ ହଉଚନ୍ତି ବୟସ ବଢୁଛି ତମେ ବି ବାହାଘର ବୟସ ହେଲଣି ତ ସବୁ ସ ବୁ ଆଡକୁ ଆଖି ଆଗରେ ରଖିକି ଆପଣଙ୍କୁ ନିଷ୍ପତି ଟା ନବାକୁ ପଡିବ ଯେମିତି ବାପ୍ ପା ମା ବି ଖୁସି ରହୁଥିବେ ତମେ ବି ଖୁସି ରହୁଥୁବ ସ୍ୱାମୀ ବି ଖୁସି ରହୁଥୁବ ତ ଆପଣଙ୍କୁ ଗୋଟେ ଝିଅ ବାହା ହେଇସାରିଲା ପରେ ତାର ଦିଟା ପରିବାର ଯେ ତୁ ହେଇଯାଏ। ଇଆଡ଼େ ବାପା ମାଙ୍କୁ ବି ଖୁସି ରଖିବାକୁ ପଡ଼େ ଏଣେ ଶାଶୁ ଶ୍ୱଶୁରଙ୍କୁ ବି ହଁ ତମର ଗୋଟେ ଭାଇ ଥାନ୍ତା ସେଇଟା ବି ଗୋଟେ କଥା ହେଇଥାନ୍ତା। କି ଭାଇ ଭାଉଜ ବାପା ମାଙ୍କୁ ଖୁସିରେ ରଖିଲେ କିନ୍ତୁ ଆପଣ ମୁଁ ଯେତିକି ଜାଣିଛି ତମର ତ ତମେ ଏକୁଟିଆ ଛୁଆ ତମର ତ ଭାଇ ନାହାନ୍ତି। ତ ତମେ ଯଦି ତମ ବାପା ମା ତମେ ଗଲା ପରେ ପୁଣି ପୁରା ଏକୁଟିଆ ନି ଛାଟିଆ ହେଇଯିବ ତ ସେଇଟା ବି ଆ ଆପଣ ତମ ବାପା ମାଆଙ୍କର ଦୁଃଖ ମନରେ ଭାରି ଦୁଃଖ ଦେଉଥିବ କି ହଁ ଝିଅ ପଳେଇବ। ହଁ ଝିଅ ପଳେଇବ ତ ବା ଝିଅ ଜନ୍ମ ହେଇଚି ମାନେ ସେ ବାହା ହେବ ଆଉ ତା ବୋଲି ତାକୁ ତ କେହି ଅଟକେଇ ପାରିବେନି କିନ୍ତୁ ଯେତିକି ଚେଷ୍ଟା କରିବେ ପାଖାପା ଖି ଜାଗାରେ ରହିବେ ଯେମିତି ବାପା ମା ସହିତ ରହିବ ଆଉ।
ହଁ ହଁ-ହଁ ହଉ ହମ୍ ହଉ। ଆପଣ କଥା ହବା ପରେ। ଉହୁଁ।
କାଟନ୍ତୁ ଆପଣ।